ହାଲୋ ଓ ହୋ ହଁ ସାଙ୍ଗ କଣ କରୁଚୁ? ହଁ
ଏଇଠି ବସିଥିଲି, ଆଉ ତମେ ?
ଘରେ ଅଛି। ଆଉ ଖାଇସାରିଲାଣି ?
ଥିଲି ସକାଳେ, ତମେ?
ହଁ ମୁଁ ବି ସଖାଳେ ପଖାଳ ଆଳୁ ଭଜା ଏମତି ଖାଇଥିଲି ଆଉ, ତମେ କଣ ଖାଇଥିଲ?
ମୁଁ ଭାତ ସନ୍ତୁଳା ଆଉ କାକୁଡ଼ି
ଓ ଘରେ ସମସ୍ତେ ଭଲ ଅଛନ୍ତି, ମଉସା ମାଉସୀ?
ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍?
ଏ ବି ଭଲ ଆଉ ମୁଁ ସାଙ୍ଗ ଫୋନ କରିଥିଲି ଏ ଯୋଉ ଆମ ରଥ ଯାତ୍ରା ବିଷୟରେ ଟିକେ କଥା ହବା ବୋଲି ଆଉ, କେମତି କଣ ଯିବା ବୁଲିବା ଠାକୁରଙ୍କୁ ଦର୍ଶନ କରିବା ରଥ ଟିକେ ଟାଣିବା। ସେଇ ବିଷୟରେ ଆଉ ।
ହୁଁ ହୁଁ । ତମ ଆଡ଼େ କେମତି କଣ ହୁଏ କି?
ହଁ ଆମ ଆଡ଼େ ସେ ରଥଯାତ୍ରା ସେମିତି ରଥ ବନାଯାଏ। ଆମେ ବି ଟଣାଟୁଣି କରନ୍ତି, ଛୋଟ ମେଳା ଭଳିଆ ହୁଏ, ଆଉ ବୋହୁତ ପାଖ ଆଖ ଗାଁର ଲୋକ ଯାଆନ୍ତି ବୋହୁତ ଭିଡ ବି ହୁଅନ୍ତି, ଯାତ୍ରା ବି ପଡ଼େ ମାନେ ମେଳା ପଡ଼େ, ଆଉ ଦୋକାନ ବଜାର ହୁଏ ଖାଇବା ଜିନିଷ ଜ ହୁଏ, ତ ଖେଳନା ଜିନିଷ ହୁଏ ବିକ୍ରି ହୁଏ ସବୁ ଆଉ ବୋହୁତ ଭକ୍ତମାନେ ରଥ ଟାଣିକି ଯାତ୍ରା ବୁଲିକି ମେଳା ବୁଲିକି ଆସନ୍ତି ଆଉ। ଆ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବୋହୁତ ଲୋକ ତ ଆସନ୍ତି। ହଁ ଭକ୍ତମାନେ ସେଦିନ ପ୍ରଭୁଙ୍କୁ ବାହାରୁକୁ ଭ ତଙ୍କୁ ଦେଖିବା ପାଇଁ ପ୍ରଭୁ ନିଜେ ଆସିକି ବାହାରୁକୁ ଆସନ୍ତି। ଆଉ ତାଠୁ ଆଉ ବଡ଼୍ ଦ ଖୁସିର ଦିନ ଆଉ କେବେ ରଥଯାତ୍ରାକୁ ଏତେ ଦିନି ବର୍ଷେ ବର୍ଷ ଧରିକି ଅନେଇଥାନ୍ତି ଲୋକମାନେ, ଦେଖିବେ ବୋଲି ପ୍ରଭୁଙ୍କୁ ଟିକେ। ଆଉ ସେଇ ଟାଇମରେ ବି ବର୍ଷା ଆମର ଆ ଫେରିଆସେ ବର୍ଷା ବି ହୁଏ ଖରା ବି ହୁଏ ବର୍ଷା ବି ହୁଏ ତ ବୋହୁତ ଭଲ ଲାଗେ ଆଉ। ଆଉ ଆମ ଗାଁ ରେ ଉ ଛୋଟ ଛୋଟ ପିଲାମାନେ ଛୋ ତ ପ ରଥ ଡେ ତିଆ ତିଆରନ୍ତି ।ତିଆରି କରିକି ଗାଁ ରାସ୍ତାରେ ଉଁ ଟାଣନ୍ତି ରଥକୁ ଆଉ। ଏମତି କରନ୍ତି ଆଉ। ତୁମ ଆଡେ କେମିତି କଣ ହୁଏ?
ହଁ ଆମ ଗାଁରେ ବି ଛୋଟ ରଥ ହୁଏ। ଆଉ ତାଙ୍କର ମାଉସୀ ଘର ଗୁଣ୍ଡିଚା ଶ୍ରୀ ଗୁଣ୍ଡିଚା ମନ୍ଦିର ବି ଥାଏ। ତାଙ୍କୁ ନେଇକି ମାନେ ଛୋଟ ଛୋଟ ପିଲାମାନେ ଆ ଛୋଟ ରଥକୁ ନେଇକି ଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ହଁ ସେ ଗୋତ୍ ଗୋଟେ ରଥରେ ହିଁ ନେଇଯା ଦେ
ହଁ ଛୋଟ ଛୁଆ ଆଉ।
ହଁ ସେଇଥିରେ ବି ବଡ଼ ଲୋକ ସମସ୍ତେ ଯାଇକି ମାନେ ରଥ ବୋଲିକି ବିଶ୍ଵାସ ଗୋଟେ ଥାଏ ତ ତାହା ଯାଇକି ହାତ ଲଗେଇକି ଟାଣନ୍ତି।
ହଁ। ଓ ଓଡ଼ିଶାର ଗୋଟେ ବଡ଼ ପର୍ବ କହିବାକୁ ଗଲେ ରଥଯାତ୍ରା। ରଥଯାତ୍ରାରେ ଦେଶ ବିଦେଶରୁ ଲୋକ ଆସିକି ଓଡ଼ିଶାରେ ରଥ ଟଣାଟୁଣି କରନ୍ତି ।ଭଗବାନଙ୍କୁ ଦର୍ଶନ କରନ୍ତି। ଭଗବାନଙ୍କୁ ଆଶୀର୍ବାଦ ନିଅନ୍ତି। ଏତେ ବଡ ଯାତ୍ରା ଯେ ଯେ ଦେଶ ବିଦେଶରେ ମଧ୍ୟ ଆମ ରଥ ଯାତ୍ରା ହଉଛି। ଆଉ ଭଗବାନେ ଭକ୍ତଙ୍କୁ ମିଳି ଦେଖିବା ପାଇଁ ନିଜେ ବାହାରକୁ ଆସନ୍ତି ବର୍ଷକ ପରେ।‌‍‍ ଆଉ ମାଉସୀ ଘରକୁ ବୁଲିବାକୁ ଯାଆନ୍ତି ଦୁଇ ଠାକୁର ଆଉ ଠାକୁରାଣୀ ବୁଲିବାକୁ ଯାଆନ୍ତି। ପୁଣି ନଅ ଦିନ ପରେ ପୁଣି ବାହୁଡ଼ନ୍ତି। ସେଟକୁ ପୁଣି ବାହୁଡ଼ା ଯାତ୍ରା କୁହାଯାଏ। ସେ ବାହୁଡ଼ା ଯାତ୍ରାରେ ବି ଭକ୍ତ ମାନେ ବୋହୁତ ପରିବଣରେ ଯୋଗ ଦାନ ଦିଅନ୍ତି। ପୁଣି ବାହୁଡା ବେଳକୁ ଟାଣନ୍ତି। ପୁଣି ତାଙ୍କୁ ପୁଣି ପୁଣି ଘରକୁ ଆଣନ୍ତି ।ଆଉ ବହୁତ ଖୁସି ଲାଗେ ଆଉ ବହୁତ ଭିଡ ହୁଅନ୍ତି ।ଆଉ ବହୁତ ଭଲ ଲାଗେ ଏମିତି ବୁଲି ବୁଲି ମଜା ନିଅନ୍ତି। କିଏ ମେଳାର ମଜା ନିଏ, କିଏ ରଥ ଟାଣିବାକୁ ଭଲ ପାଏ, ଆଉ କିଏ ଖାଦ୍ୟପେୟ କରନ୍ତି।ଏମିତି ଭଲ ଲଗେ ଆଉ।
ହୁଁ।
ଆଉ ଓ ମୁ ବି ବହୁତ ଥର ହଁ ରଥ ଟାଣିବାକୁ ଭଲ ପାଏ। ବହୁତ ବି ଟାଣେ ଘର ଲୋକଙ୍କ ସହିତ, ବାପାଙ୍କ ସହିତ, ଛୋଟବେଳେ ଯାଏ ଆଉ ରଥ ଦଉଡିକୁ ଧରିକି ଆଗ ଫାଷ୍ଟ ଜୁଆରି ଦିଏ। ତାପରେ ଟାଣା ଟାଣିକି ବେଶୀ ବାଟ ଟାଣିନି ଅଳ୍ପ ଟିକେ ଟାଣିକି ତାପରେ ମେଳା ବୁଲିକି ବାପାଙ୍କ ସହ ପଣି ଫଳି ଫେରିଆସେ। ଆଉ ଘରେ ଯୋଉ ଗାଁରେ ଯୋଉ ଛୋଟ ରଥ କରନ୍ତି ସେଇଟାକୁ ପୁରା ମନ୍ଦିରରୁ ଉଁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ସେ ନେଇକି ଟାଣିକି ଯାଉ ଆମେ ଯେତେବେଳେ ଛୋଟ ଥିଲୁ। ଆଣିକି ଯାଉ ବାଟରେ ସିଏ ଯା ଯାଉଥାନ୍ତି ଗାଡି ହଉ ସାଇକେଲ ହଉ ତାଙ୍କୁ ମାଗି ଏଇ ଅଟକେଇକି କିଛି ପଇସା ବି ସେ ଦିଅନ୍ତି। ଆଉ ସେଇଥିରେ ଏ ଏମିତି କରନ୍ତି ଆଉ।
ହୁଁ ମୁଁ ଆଜି ପର୍ଯ୍ୟନ୍ତ କେବେ ଠାକୁରଙ୍କ ପାଖକୁ ଯାଇପାରିଲିନି। କି ରଥଯାତ୍ରା ବି ଦେଖିନି କେବେ ମାନେ।
ହଁ ନିଜ ଗାଁ ରେ ଯୋଉଠି ହେଇଥିବ ସେଇଟା ଦେଖିଥିବ ହଁ। ହଁ ବହୁତ ଭଲ ଲାଗେ। ଭଗବାନଙ୍କୁ ଦର୍ଶନ କରିବା। ଆଉ ଡୋରି ନ ଲାଗିଲେ ତ ଯାଇହୁଏନି କହନ୍ତି ଆଉ।
ହଁ ସେଇଟା ବି ସତ କଥା।
ହଁ ଆଉ ସାଙ୍ଗ ତମେ ରଥ ଗାଁ ରଥ ଯ ଯାତ୍ରା ରେ ବୁଲିକି କଣ କେମିତି କଣ ମଜା ନିିବ ତାର ଟିକେ କିଛି କୁହ।
ହଁ ଆମେ ବି ଗାଁ ରଥଯାତ୍ରାରେ ରଥ ଟାଣୁ ଯୋଉମାନେ ମାନେ ତମାନେ ଯେମିତି ପଇସା ସବୁ ଯି ଯାଉଥିବେ ଗାଡିରେ ତାଙ୍କଠୁ ପଇସା ଆଣ ଆମେ ବି ସେମିତି ଆମେ ନୁହେ ମାନେ ଚୁମ ଭାଇ ହେରିକା ସବୁ ଆଣନ୍ତି ପୁଅ ପିଲାମାନେ
ଆଉ ଆମେ ଫାଷ୍ଟ ଏ ନିଜେ ପଇସା ଆଦାୟ କରିକି ଛୋଟ ରଥଟେ ତିଆରି କରିବୁ ଠାକୁରଙ୍କର ଠାକୁରଙ୍କର ତିଆରି କରିକି ପୁଣି କିଛି ପୂଜା ସାମଗ୍ରୀ କିଣିବୁ ପୂଜା ସାମଗ୍ରୀ କିଣିକି ଠାକୁ କଠୁରଙ୍କୁ ପୂଜା କରିବୁ ଆଉ ବ୍ରାହ୍ମଣ ଯିଏ ଆସି ତାଙ୍କୁ ତାଙ୍କୁ ଖର୍ଚ୍ଚ ଦବୁ ସେ ପୂଜା କରି ସାରିଲା ପରେ ପୁଣି ରଥକୁ ବାହାର କରିବୁ ରାସ୍ତା ଉପ ଉପରୁ ରାସ୍ତା ଉପରୁ ଟାଣି ଟାଣି ନେଇକି ଯିବୁ ଆଉ ଉ ମାଉସୀ ମା ମନ୍ଦିରକୁ ସେଠି ପୁଣି ପୂଜା ପାଠ କରିବେ ସେଠି ପୁଣି ତାଙ୍କ ରଥରେ ଓଲ୍ହେଇକି ମାଉସୀ ମା ମନ୍ଦିରରେ ରଖିବେ ପୁଣି ବାହୁଡା ଦିନ ତାଙ୍କୁ ପୁଣି ପୂଜା ଅର୍ଚ୍ଚନା କରିକି ରଥକୁ ଆଣିକି ପୁଣି ନିଜ ଶ୍ରୀମନ୍ଦିରକୁ ପୁଣି ଧରିକି ଆସିବୁ ଆଉ ତା ଭିତରେ ଭକ୍ତ ମାନ ଯୋଉଠି ଯାହା ଯେତିକି ଖର୍ଚ ବାର୍ଚ୍ଚ ଦେଲେ ସେଇଗୁଡା ସେଇଥିରେ ସବୁ ଇଏ ହେଇଯାଏ ଆଉ। ବହୁତ ମଜା ଲାଗେ। ଆଉ ସମସ୍ତଙ୍କ ରଥଯାତ୍ରାରେ ତ ବହୁତ ଭଲ ପ୍ରକାର ଖାଦ୍ୟପେୟ କରନ୍ତି ଘରେ ପିଠା ପଣା ସେମିତି ଆମର ହୁଏ ସେ ବି ଖାଉ ଆଉ ବାପାଙ୍କ ସାଙ୍ଗ। ବୁଲିବାକୁ ଯେତେବେଳେ ଛୋଟ ଥିଲୁ ଫାଷ୍ଟ ଆମ ଗାଁ ପାଖ ପାଖରେ ଗୋଟେ ଗାଁ ଅଛି ସେଇଠି ବହୁତ ଧୁମଧାମ ରେ ରଥଯାତ୍ରା ପାଳନ କରାଯାଏ। ବଡ ରଥ କରନ୍ତି। ଆଉ ବହୁତ ଲୋକ ବି ଆସନ୍ତି ତିନି ରଥ ପୁରା ବଡ ରଥ ହୁଏ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ତିନୋଟି ରଥ ପୁରା ଟଣାାଯାଏ ଆଉ ବହୁତ ମାତ୍ରାରେ ଲୋକ ହୁଅନ୍ତି ଯାତ୍ରା ବି ବିକ୍ରି ହୁଏ ଖେଳନା ବିକ୍ରି ହୁଏ। ସବୁ କିଛି ହୁଏ ବାପାଙ୍କୁ ଧରିକି ଯାଉ ରଥଯାତ୍ରା ବୁଲି। ଆସଛୁ ଆଉ। ଆଉ ତୁ ମ ଗାଁ ପାଖରେ ବି ସେମିତି ହେଉଥିବ ଯୁବ
ହଁ ଆମ ଗାଁ ପାଖରେ ହୁଏ।
ହଁ କେମିତି କଣ ଯାଅ କାହା ସାଙ୍ଗରେ ଯାଇଛ ମା କି ବାପା ଭାଇ ମାନଙ୍କ ସାଙ୍ଗରେ। ବୁଲିକ ଆସିବ
ହଁ ମୁଁ ବି ମୋ ବାପାଙ୍କ ସହିତ ଯାଏ ବୁଲିକି ଆସେ ସେଇଠି ମୋର ଗୋଟେ ମାନେ ମୋ ଜେଜେବାଙ୍କ ଘର ଅଛି ଆଉ ମୋ ପିଇସି ଘର ଅଛି। ତ ମୁ ସେଇଠିକି ଯାଏ ତାଙ୍କ ଘରେ ଖାଇବା କଥା ଯାହା ଖାଏ ତାପରେ ଦେଖିକି ରଥଯାତ୍ରା ଆସେ ଆଉ ତାଙ୍କ ଗାଁରେ ସେମିତି ଉଁ ପିଲାମାନେ ଟାଣୁଥିବ ରଥ ତାଙ୍କ ଗୁଣ୍ଡିଜା ମନ୍ଦିର ତାଙ୍କ ଗୋଟେ ଗାଁର ଫାଷ୍ଟ ମୁଣ୍ଡରେ ରଥଯାତ୍ରା ହେଲେ ଆଉ ଆ ସେପଟ ମୁଣ୍ଡରେ ମାନେ ଇଏ ତାଙ୍କର ସେଥି ଯୋଗୁ ପୁରା ବହୁତ ବାଟ ହେଇଯାଏ ବହୁତ ସମୟ ଟଣା ଯାଏ ରଥ ବହୁତ ଭଲ ଲାଗେ ଦେଖିବାକୁ।
ହଁ ରଥ ଯାତ୍ରା ଟେ ରଥ ଟାଣିବାକୁ ଯେମିତି ଲାଗେ ବହୁତ ରଥ ବି ଦେଖିବା ପାଇଁ ପ୍ରଭୁଙ୍କୁ ବି ବହୁତ ଭଲ ଲାଗେ ପ୍ରଭୁଙ୍କୁ ଦେଖିଦେଲେ ବି ମନ। ମନସ୍କାମନା ପୂର୍ଣ ହୋଇଯାଏ। ଯୋଉଁମାନେ ଆମ ଓଡିଶାରୁୁ ବାହାରକୁ କାମ କରିବାକୁ ଯାଇଛନ୍ତି କି ଚାକିରୀ ବାକିରି କି କରୁଛନ୍ତି ରଥଯାତ୍ରା ଆସିଲା ମାନେ ସେ ଘରକୁ ଲେଉଠି ଆସନ୍ତି ଆମ ଓଡିଶାକୁ କେମିତି ରଥଯାତ୍ରାରେ ଭାଗ ନେଇପାରିବେ ଦେଖିପାରିବେ ପ୍ରଭୁଙ୍କୁ ବର୍ଷକୁ ଥରେ ଆଉ ସେମିତି ଜଗନ୍ନାଥଙ୍କର ସୁନାବେଶ ଆଉ ସେଟା ବି ଦେଖିବା ପାଇଁ ବହୁତ ଲାଗେ ବହୁତ ଭଲ ଲାଗେ। ଭକ୍ତମାନଙ୍କୁ ବହୁତ ମାତ୍ରାରେ ସେ ତେବେ ଭିଡ ହୁଅନ୍ତି।
କଣ କଣ ହୁଏ ସବୁ ମୁଁ ଟିକେ ଜାଣିନି ଆସି ସୁନାବେସ ଆଉ କଣ
ମୁଁ ବି ସେ ସୁନାବେେଶ ହିଁ ଖାଲି ଦେଖିଛି ଆଉ କିଛି ଦେଖିନି ଆଉ ରଥଯାତ୍ରା ଇଏରେ ଦେଖିଛି ଆଉ ପ୍ରଭୁଙ୍କୁ ବହୁତ ଅଳଙ୍କାର ସୁନା ହାଁ
ଚାପ କଣ ଗୋଟେ ହୁଏ ଚାପ ଜାତ।
ହଁ ମୁଁ କାଇଁ ନା ରଥଯାତ୍ରା କିଏ ଜାଣି ମୁଁ ବି ଏତେ ଜାଣିନି ମୁଁ ସୁନାବେଶ ଦେଖିଛି ଆଉ ରଥଯାତ୍ରା ଦେଖିଛି ଆଉ ମୁଁ ବାଉଡା ଯାତ୍ରା ବି ଦେଖିଛି ଆଉ
ଆଉ କେତେ ଗରାରେ ଗୋଟେ ଗ ଗଧା ଯାଏ ଠାକୁରଙ୍କୁ। କେତେ ଗରା ପାଣି ରେ ରେ ଗଧା ଯାଏ ଠାକୁରଙ୍କୁ।
ହଁ ସେଟା ତାଙ୍କର ସ୍ନାନ ପୂର୍ଣ୍ଣିମା ଯୋଉଁ କୁହନ୍ତି। ଜଗନ୍ନାଥ ସ୍ନାନ କରାନ୍ତି ଆଉ, ସେଟା ମୁଁ ଦେଖିନି କିନ୍ତୁ ମତେ ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଆଉ ଏ ଯୋଉ ସୁନାବେସ ସେଗୁଡା ଦେଖିଥିଲି ସବୁ ହଉ ସାଙ୍ଗ ମୁଁ ଟିକେ କାମ ଅଛି ଟିକେ ପରେ ଫୋନ କରିବି ରହୁଛି ଆଉ ହୋଉ।